ହଁ।
ଆଉ କଣ କରୁଚ?
ଉନ ଉନ ଖେଳୁଛି।
ତମେ ଟିକେ ହସିବା ବନ୍ଦ କରିବ କି?
ହଁ ହଁ ହସ ବନ୍ଦ କଲି କୁହନ୍ତୁ।
ଆ ହଉ ଆଉ ମୁଁ ତ ଏଇଠି କଲେଜରେ ଅଛି।
ଓହୋ ମୁଁ ବି ବା କଲେଜରେ ଅ
ଓହୋ ଆଉ କଣ ଖାଇଚ?
ମୁଁ ଗୋଟେ ସାଙ୍ଗଟେ ପ୍ରିୟଦର୍ଶନୀ କହିକି ସେ ଚ ଚକୁଳି ନେଇକି ଆସିଥିଲା ସିଏ ଚକୁଳି ନେଇକି ଆସିଥିଲା ତ ଆମେ ଚକୁଳି ଖାଇଲୁ।
ତମେ ସାଇଡରେ ସେ ପିଲାଟା ଅଛି ନା ସିଏ ହିଁ ବୋଧେ ହସଉଥିବ ଆଉ।
ହଁ ହଁ ତମେ ତମେ କେମିତି ଜାଣିଲ କ୍ୟାମେରା ଲଗେଇଛ କି? ଇଂଷ୍ଟା ଆସୁଚି ଅବ ଅବସେସନ୍।
ହଁ ହଁ ହଁ ସେମିତି ହିଁ ମୁଁ ବି କ୍ୟାମେରା ଲଗେଇଛି।
ଓହୋ ଆପଣ ତ ଭାରି ତେଜ୍।
ହଁ ମୋର ଟିକେ ଏମିତି ବୁଦ୍ଧିଟା ଅଛି ଆଉ। ଆରେ ସେ ଯଉ ଆପଣ ଯୋଉ ସାଙ୍ଗକଥା କହିଲେନି କି ପ୍ରିୟଦର୍ଶିନୀ ଚକୁଲି ଆଣିଥିଲେ।
ଆଜ୍ଞା ଆଜ୍ଞା।
ହଁ ସେ ସାଙ୍ଗଟା ମୁଁ ହିଁ ତ ମୁଁ ଆଣିଥିଲି ତ ମୁଁ ବି ଖାଇଲି ମୋ ଆଗରେ ଗୋଟେ ମୋ ଆଗରେ ଜଣେ ଯାଉଛନ୍ତି ମୋର ଗୋଟେ ସୁନ୍ଦର ସାଙ୍ଗଟେ ଆ ମୁଁ ଯାଉଚି ତାଙ୍କ ପଛରେ ଟିକେ। ହ ନାଇଁ ନାଇଁ। ନାଇଁ ତାଙ୍କ ସହିତ ତାଙ୍କର ନାଇଁ ମୁଁ ଦେଖି ଦୂରରୁ ଲାଗ ଲାଗିଲା ମତେ ମୋ ସାଙ୍ଗ ମାନେ ସାଙ୍ଗ ଲାଗିଲାନି, ବଟ୍ ମତେ ଲାଗିଲା କି ସାଙ୍ଗ ହେଇପାରିବେ କିନ୍ତୁ ସାଙ୍ଗ ହେଇପାରିବେନି ବିକ କିନ୍ କାରଣ ତାଙ୍କ ପାଖରେ ତାଙ୍କରଅଅ ଆଉ ଜଣେ ମହିଲା ମିତ୍ର ଅଛନ୍ତି।
ଓହୋଃ ଯାହା ହଉ ମିତର୍ କହିନାହାନ୍ତି ଆପଣ।
ନା ନା ସେମିତି ମୁଁ କୁହେନି, ଘରକୁ ମୁଁ ଭାବୁଛି ଆଜି। ଚାରିଟାରେ ଯିବି।
ଭାଇ ଏତେ ଡେରି କଣ କରିବେ ଓ ଖାଇବା ପିଇବା ତ କରିଦେଇଛନ୍ତି ଆଉ ସେଥିପାଇଁ ବସିଥିବେ ଆଉ।
ହଁ, ହଁ ବସିକି ଟିକେ ଆମେ ସାଙ୍ଗସାଥି ଅଛୁ ତ। ଟିକେ ମଜାମସ୍ତି କରିଦଉଛୁ ଆଉ।
କୁହନ୍ତୁ ମତେ।
ମୋ ସାଙ୍ଗ ଗୋଟେ ନାଁ ହଉଛି ସ୍ନେହା ପ୍ରିୟଦର୍ଶିନୀ ପଟ୍ଟନାୟକ ସିଏ ହଉଛି ମୋ ଭଉଣୀ ହେବେ। ଆଉ ଆଉ ଜଣେ ଅଛନ୍ତି ରାଜଶ୍ରୀ ଲେଙ୍କା।
ରାଜଶ୍ରୀ ଲେଙ୍କା ଓହୋ ଆଉ।
ବୈବ୍ ସୂର୍ଯ୍ୟ ବାରିକ୍ ଟୁ ପଏଣ୍ଟ୍ ଟୁ।
ବାରିକ୍ ଟୁ ପଏଣ୍ଟ ଓ ଆଚ୍ଛା।
ଆଉ ଗୋଟେ ହଉଛନ୍ତି ସୁରଜ ହଗୁରା।
ହଗୁରା ତାପରେ ସେ ସବୁ ଜିନିଷ ।
ହେଁ ହେଁ ହେଁ ସରି ସରି ହୁଁ ଆଉ ଉଁ ଉଁ ଏଇଠି । ଯୋଉମାନେ ଗୋଟେ ସାଙ୍ଗ ଅଛନ୍ତି ସିଏ ବସ୍। ଥୋଉଛନ୍ତି।
ଓହୋଃ ଉନ୍ନତ ହଉଛନ୍ତି।
ହଁଅଅ ଆଉ ଆଉ ମୋର ସାଙ୍ଗ ତନ୍ ନାଇଁ ମୋ ମୁଁ କହିସାରିଛି ମୋର ଗୋଟେ ସାଙ୍ଗ। ତନୁ ଅଛି ସିଏ ଗୋଟେ ଟୋକା ସହିତ ବସିଛି ହୁଁ।
ହେଲା । ହେଁ ହେଁ। ଓହୋଃ ମୋର ଗୋଟେ ସାଙ୍ଗ ମୁଁ ସା ରୋଜା ପ୍ରିୟଦର୍ଶିନୀ, ପ୍ରିୟଦର୍ଶିନୀ କହିକି ଗୋଟେ ସାଙ୍ଗ ଅଛି ସିଏ ଗୋଟେ ଟୋକା ସହିତ ବସିିଛି ଏବେ । ଆଉ ସ୍ନେହା ପ୍ରିୟଦର୍ଶିନୀ ଗୋଟେ ଜାଗାରେ ବସିଛନ୍ତି ରାଜଶ୍ରୀ ମ୍ୟାଡ଼ାମ ଗୋ ଗୋଟେ ଜାଗାରେ ବସିଛନ୍ତି। ସୁରଜ୍ ବାବୁ ଗୋଟେ ଜାଗାରେ ବସିଛନ୍ତି।
ସୁରଜ ବାବୁ ଆପଣ ଟିକେ ଅଧିକ ତାଙ୍କୁ ନି ନିଜର କରିଦଉନାହାନ୍ତି।
ନିଜର କରିଦଉନାହାନ୍ତି ହେ।
ଆଉ ବାବୁ କଣ କହିଲେଣି ଆପଣ ତାଙ୍କୁ।
ଆଉ ତା ଘରେ ତାକୁ ବାବୁ ଡାକନ୍ତି ମାନେ। ଛୁଆ ବାଲା ବାବୁ ନୁହେଁ ମାନେ ସେ ଯୋଉ ବାବୁ ବାଲା ବାବୁ।
ଆଉ ତମେ ବି କଣ ବାବୁ ଡାକୁୁଛ ତମେ ତାଙ୍କ ଘର ଲୋକ ହେଇ ସାରିଲାଣି ନା ହବ ବା?
ହୁଁ ଛେନାଗୋଡ ଟା ହେବି ବା? ଆମର ଟିକେ ଉଁ ହା ହବ ବୋଧେ ନା ଛେନାଗୁଡ। ହଉ ଆଉ ଗୋଟେ କଥା କୁହନ୍ତୁ ମତେ କି ଆଜି ଆପଣ ଖାଇବା କଣ ବନେଇଥିଲେ?
ଅ ଆଜି ମୁଁ ଖାଇଥିଲି ହାଁ ମୁଁ ବନେଇଥିଲି ବା ଚକୁଳି ଚକୁଳିିବା
କଣ କହୁଛନ୍ତି ମୁଁ ମେଣ୍ଢା।
ମୁଁ ଦେଖୁଥିଲି ଆପଣଙ୍କ ମୁହଁ ଟା ଆପଣ କହିଲା ପରେ କେତେ ସମୟ ପରେ ଆପଣଙ୍କର ଶବ୍ଦଟା ଆସୁ
ସେ ସେୟା ମୁଁ ବି ଦେଖୁଛି ଆପଣଙ୍କର ଯୋଉ ପୁରୁଷ ମିତ୍ର ଅଛନ୍ତି ମାନେ କି ମୋର ବି ସିଏ ମୋର ଉନ କାର୍ କୁ ରଖିଥିଲେ ବଟ ଯୋଉଟା ଆଜି ମୋର ଘରେ ହେଲା ମାନେ ସବୁ କାର୍ଡ ପଡିଗଲା। ସେମ ଜିନିଷ ଏବେ ତାଙ୍କହିତ ହେଲା ସବୁ କାଡ ପୁଣି ଗାଳି ପଡ଼ିିଗଲା। ତ ସିଏ ମୁଣି ରଖୁଛନ୍ତି ବିଚାରା
ଟିକେ ଧୀରେ ଚାଲେ ତ ସେଥିାଇଁ ସେ ଟିକେ ଧୀରେ ଧୀରେ କାମଟା
ନା ନା ତାଙ୍କ ମୁଣ୍ଡେ ଠିକ ଚାଲେଚୁଆଲି ସେ ମୁଣ୍ଡ କାର୍ଡର ଦଶୋ କାର୍ଡରେ ବି ଦଶୋନି ସେ
ହଁ ଆପଣ ଖୋଳର କୁହନ୍ତୁ। ତୁ ଦୋଷ।
ହଁ ସେଇ ଖୋଳର ଦୋଷ।
ଆପଣ ଟିକେ ମର୍ଯ୍ୟାଦା ମାନେ ରଖନ୍ତୁ ଆଉ
ମାନେ ଭାଇ ଓଡିଆରେ ହିଁ କଥା ହଉଛି ମୁଁ?
ହଁ। ଆଉ ଆପଣ ଟିକେ ଚାଲି ଚାଲି ଯାଉନାହାନ୍ତି ଟି କେଓ ପତଳା ହେବେ?
ଚାଲି ଚାଲି ଯିବି ପତଳା ହେବି ମୁଁ ଯୋଗା କରୁଛି ଡେ ସକାଳେ ଡିଟକ୍ସ ୱାଟରେ ପାଣି ନଉଛି।
ହଁ ହଁ ଆପଣ ଟିକେ ଅଧିକ ହିନ୍ଦୀ କହିଦଉଛନ୍ତି ଆପଣ ଟିକେ ଓଡିଆ କୁହନ୍ତୁ।
ମୁଁ ରୋଗ ପ୍ରତିରୋଧକ ଶକ୍ତି ବଢାଉଛି ନିଜର।
ଅତି।
ହଁ ଆଜ୍ଞା। ସେଠି ଆଉ ସେ ଦେଖି ଆଉ ଆପଣ କଣ ଆପଣଙ୍କ ଗାଁ କୋଉଠି?
ଆମ ଗା ବିଟିଲ ତମ ଗା କଟକର
ଆମ ଗାଁ ଏଇ ନୟାପଲ୍ଲୀ।
ନୟାପଲ୍ଲୀ ତମ ଗାଁ? ଆଉ ତମ ଶାଶୁ ଘର ଟା କୋଉଠି କହିଲ?
ମୋ ଶାଶୁଘର ତ ମୁଁ ଏବେ କେମିତି ଜାଣିବି କୋଉଠି।
ଆପଣଙ୍କର ବା ଝିଅ ଟେ ଅଛି ଆପଣ ତାକୁ କହିଥିଲେ ସେଦିନ କଥା ହେଇଥିଲେ ଆପଣ ମୋ ସହିତ ଆପଣ କହିଥିଲେ ତାକୁ ଖାଇବାକୁ ଦେଇକି ଆସିଛନ୍ତି କାନ୍ଦୁଛନ୍ତି।
ମୋର ବାହାଘର ହେଇନି।
ଆପଣ ମିଛ କଥା କହୁଛନ୍ତି ଆପଣଙ୍କର ଛୁଆଟେ ଅଛି ଝିଅଟେ ତିନି ବର୍ଷର।
କିଛି କିଛି ମୋର ଲୁଚେଇବି କାହିଁକି ଆରେ ମୋର ବାହାଘର ହିଁ ହେଇନି ମୋର ଏ ବି ବୟସ ହିଁ ହେଇନି ବା ହଁ ବର
ତମର ବୟସ ହେଇଯାଇଛି ଅଠର ବର୍ଷ ହେଇଗଲାଣି ତମର ତମର ଝିଅ ଟେ
ତମେ ଭାରି ଜାଣିଛ ମୋର ଅଠର ବର୍ଷ ହେଇଗଲାଣି କି ଚଉତିରିଶ ବର୍ଷ ହେଇଗଲାଣି ଆଁ।
ହଁ ମୁଁ ତ ଜାଣିଛି ତମର ପଇଁତିରିଶ ବର୍ଷ ବୁଢୀଟେ ତମେ।
ହୁଁ।
ମୋର ତ ଦେହ ଟା ଟିକେ ଭଲ ଲାଗୁନି କଣ କରି ବି
କଣ କରିବା ଆଉ ପାଞ୍ଚ ମିନିଟ ତ ଆମକୁ ମାନେ ଏମତି କିଛି ତ କରିବାକୁ ପଡିବ ଆପଣ ଆପଣ ପୁରୁଷ ମିତ୍ରଙ୍କୁ ବାଡଉଛନ୍ତି କଣ ପାଇଁ
ଦଉଛନ୍ତି ଜାଣି ଛନ୍ତି ଆପଣ ମାନେ ଅ ପଛରେ ଅଧିକ ଟିକେ ଶୁଭୁଛି ସେଥିପାଇଁ।
ତାହେଲେ ଯିଏ ଚଞ୍ଚଚଙ୍ଗା ଆକ୍ଚୁଆଲି ସିଏ ଚଞ୍ଚଚଙ୍ଗ ନାହିଁ ଯିଏ ଯାହାକୁ ଯାହା ଭାବେ ଚଞ୍ଚଚଙ୍ଗ ଭାବୁଥିଲେ ସେ ବି ଶାନ୍ତସିଷ୍ଟ ବସିଛନ୍ତି।
ହଁ ସେ ଅକ୍ଚୁଆଲି ତାଙ୍କୁ ଆମେ ତାଙ୍କୁ ଆମେ କହିଦେଇଛେ ୟାଙ୍କୁ ଆମେ କହିନେ।
ଆଉ ତାଙ୍କୁ କୁହନ୍ତୁ କି ଟିକେ ବାବୁ ଆପଣ ଚୁପ ରୁହନ୍ତୁ।
ବାବୁ ଆପଣ ଚୁପ୍ ରୁହନ୍ତୁ ମୁଁ ବାବୁ ଡାକେନି ମୁଁ କେବଳ ମୋ ସ୍ଵାମୀଙ୍କୁ ବାବୁ ଡାକେ।
ସ୍ଵାମୀକୁ ବାବୁ ଡାକିବେ କହୁଛନ୍ତି ସ୍ଵାମୀକୁ ବାବୁ ଡାକିବେ ହଉ ହଁ। କଣ କହୁଛୁ? ଏଇଠି ପାଖରେ ଗୋଟେ ମୋର ମହିଳା ମିତ୍ର ଆସିକି
ହଁ ବାସ ଏଇଆ ଆପଣ ତ ଆପଣଙ୍କ ଫୋନ ରୁ ମତେ ତାଙ୍କ ଶବ୍ଦ
ଆପଣ ଟିକେ ଯଦି କୋଡିଏ କିଲୋମିଟର ଦୂର ମୋର ମହିଳା ମିତ୍ର ଆସିକି ମୋ କଂଗ୍ରେଜେସ
ପୁରୁଷ ମିତ୍ର ପଳେଇଲେ ପୁରୁଷ ମିତ୍ର ମୁଁ କିଛି କହିବି
ଆ ଜି ଜାଣିଛନ୍ତି ଆପଣ, ଆଜି ମୁଁ ଗାଡି ଚଲେଇବା ଶିଖୁଥିଲି।
ମୁଁ ଜାଣିଛି ମୁଁ ଦେଖିଛି ବି। ମୁଁ ଖାଲି ଦେଖୁଛି ମତେ ସମସ୍ତେ ଏକା ଛାଡିକି ପଳେଇଲେ। ମୁଁ ତ ଏକା ହିଁ ଏକା ଜୀବନକୁ ଆସିଛି, ଏକା ଜୀବନକୁ ଯିବି ।
ଏକଲା ହିଁ ଦରକାର ଗପିବା ପରେ ସବୁ ନିଜ ନିଜ ଗପିବାରେ ବ୍ୟସ୍ତ। ଦୁନିଆରେ ଏକଲା ଆସିଛ ଏକଲା ଯିବ ତ ଏକଲା ହିଁ ରହିବା ଶିଖ।
ଭାବିଥିଲି ମୋ ପୁରୁଷ ମିତ୍ରା ତ ମୋ ପାଖରେ ରହିବେ କିନ୍ତୁ ଛାଡ।
ରହିିବେନି
ତମ ପୁରୁଷ ମିତ୍ର ତମ ହାତ ଧରିକି କଣ କରୁଛନ୍ତି?
ମୋ ହାତ ଇଆଡ଼େ ମୋ ପାଖରେ।
ପୋଲିସ
ଆଉ ଆପଣ କଣ କାକୁଡି ଖାଉଛନ୍ତି ମୁଁ ଶୁିଣିଲି।
ହଁ କାକୁଡି ଖାଉଛି।
କଥା ହୁଅନ୍ତୁ ଫୋନ ଟା ଧରିକି କଣ ବସିଛନ୍ତି।
ହଁ ହଁ ହଁ କଥା ହଉଛି ଆପଣଙ୍କ ସହି ତ ଆପଣ ଏତେ କଣ ଚିଲଉଛନ୍ତି?
ଆ ଇଏ କଣ ଫୋନ ଘାଣ୍ଟୁଛନ୍ତି ଆପଣ।
ମୁଁ ଇଚ୍ଛା ଫୋନ ଘଣ୍ଟିବି ମୁଁ। ଆପଣ କଣ କହିବେ ମତେ।
ଏମିତି ହେଇପାରିବନି।
ଆପଣଙ୍କୁ ଟିକେ ଶୁବ୍ ଶବ୍ଦ ଶୁଭିଲା କି?
ହୁଁ ବହୁତ ବଡ଼ ଶବ୍ଦ ଭୁସ୍ କରିକି।
କିନ୍ତୁ ମୋ କଥା ଶୁଭୁଛି ତ?
ନା।
ଆପଣଙ୍କ ପୁରୁଷ ମିତ୍ରଙ୍କ ଫୋନ ମୋ ପାଖରେ ଅଛି।
ମୋ ପୁରୁଷ ମିତ୍ରଙ୍କ ଫୋନ ଆପଣଙ୍କ ପାଖରେ ଅଛି। ହେ ଗା ମାନେ କହିଦେଇଥାନ୍ତି ଏବେ ଏ ପାଟିରୁ ବାହାରିଥାନ୍ତା ଏ ଆପ୍ ରେ।
କଣ ବାହାରିଥାନ୍ତା?
କହି ହେବନି ଏଇଟା।
ଆପ୍ ଆପଣଙ୍କ ଖାଇ ଦଉଛନ୍ତି ନା କଣ?
ହଁ
ଖାଉଛନ୍ତି ନା କଣ ବା?
ନା ମ ମୁଁ କଣ ଖାଇବି ମ।
ଆଚ୍ଛା।
ଆଉ ମୋ ପୁରୁଷ ମିତ୍ର ହସୁଛନ୍ତି କହୁଛନ୍ତି ଏଇ ଚାରି ଜଣ କଣ ପାଗଳ ପନ୍ତିୀ କରୁଛନ୍ତି ମୁଁ ଜାଣି ପାରୁନାହିଁ।
ହ
ମୋ ପୁରୁଷ ମିତ୍ରକୁ ଆପଣଙ୍କ ପାଖକୁ ପ ଠେଇବି କି?
ପଠାନ୍ତୁ।
ସେ କହୁଛନ୍ତି ତାଙ୍କର ସିଏ କହୁଛନ୍ତି ସେ ନା ନା ସି ଯିବେ ନା ସିଏ କହୁଛନ୍ତି। ହଁ କହୁଛି ଆପଣଙ୍କ ପିଛା ଛାଡିକି ଆସିବେନି। ତିଏ ଯିବାକୁ ରେଡି ପୁରା। ଗଲେ ଦେଖନ୍ତୁ ସିଏ ଆପଣଙ୍କ ପାଖରେ ଗଲେ ଏବେ ଧାଇଁ ଆପଣ ପାଞ୍ଚ ଯାଇଁ ଗଣନ୍ତୁ ସେ ଆପଣଙ୍କ ପା ପାଖରେ ପହଞ୍ଚିବେ।
ସେଇଟା ଆପଣ କହିଲେ ବୋଲି ସେ ଆସିଲେ।
କହିନି ବି ଯିବାକୁ।
ତାକ୍ କୁ ନିଜସି ସେ ସ୍ଵଇ ଚ୍ଛାରି ଗଲା। ବୁଝିଲେ ଆପଣ ଆପଣ ବୁଝିପାରୁନାହାନ୍ତି ଆଉ।
ସ୍ଵଇଚ୍ଛାରେ ଆସିଛନ୍ତି ଆପଣଙ୍କ ପୁରୁଷ ମିତ୍ର।
ପଚାରୁନାହାଁନ୍ତି ଆପଣ ତାଙ୍କୁ ଆପଣଙ୍କ ସାମ୍ନାରେ ଅଛନ୍ତି ବୋଧେ।
ହଁ ମୋ ସାମ୍ନାରେ ଅଛନ୍ତି ଯେ କଥା କହିଦେଲେ ପରା ଆ ମାନେ ଅନ୍ୟ ଶବ୍ଦ ଶୁଭିଯିବ।
ଅନ୍ୟ ଶବ୍ଦ ଶୁଭିଯିବ, ଅନ୍ୟ କେମିତି ଶବ୍ଦ କାଢନ୍ତି କି ଆପଣଙ୍କ ପୁରୁଷ ମିତ୍ର।
ଆମ ପୁରୁଷ ମିତ୍ର ଆପଣଙ୍କର ବି ସେ ପୁରୁଷ ମିତ୍ର ବୋଧେ ମୋର ଏ କା ନୁହଁ।
ଆଜ୍ଞା ଆଜ୍ଞା ସେଇ ପୁରୁଷ ମିତ୍ର ଆମର
ଆଉ ଆପଣ କଣ ଆଜି କଣ
ଆଜି ଘରୁକୁ ଗଲେ ଅଣ୍ଡା ବନେଇବି। ଅଣ୍ଡା ବନେଇବି ଇ ପ୍ରିୟଦର୍ଶିନୀକୁ ଖୁଆଇବି ପ୍ରିୟଦର୍ଶିନୀ ଅଣ୍ଡା ଖାଇବ।
ଆପଣ ମତେ ସେ ଅଣ୍ଡା ସିଝେଇକି ଦେବେ ତ ମୋର ପ୍ରୋଟିନ୍ ଇ ଦରକାର।
ମୁଁ ଆଜି ରୋଷେଇ କରିବି ନାହିଁ। ମୋ ବାବା କରିଦେଇଥିବେ। ମୁଁ ଖାଲି ଘରେ ଗଲେ ଖାଇବି।
ଆଉ ହଉ ଶୁଣ ମୋର ସମୟ ହେଇଗଲାଣି। ମୋ ପୁରୁଷ ମିତ୍ର ଡାକିଲେଣି ମୁଁ ଯାଉଛି। ତାଙ୍କ ସହିତ ହୁଁ।